ହ୍ୟାଲୋ।
ହାଲୋ।
ଭଏସ ଶୁଣା ଯାଉଛି? ହଁ ହଁ ଭଲ ଅଛି। ଆପଣ ଭଲ ଅଛନ୍ତି?
ହଁ ହଁ ଆଉ ମ୍ୟାଡାମ ଆପଣ ଏବେ କଣ କରୁଛନ୍ତି?
ଏଇ ବସିଥିଲି ଆଉ ଆପଣ?
ମୁଁ ତ ଏଇ ଫୋନ୍ ଦେଖୁଥିଲି। ଆଚ୍ଛା ମ୍ୟାଡାମ ମୁଁ ଶୁଣିଥିଲି ଆପଣ ଗୋଟେ କୋର୍ସ କରୁ ଚନ୍ତି ଆ କେହି ଉପରେ କଣ କେମତି ତା
କଣ କହିଲେ?
ମୁଁ ଶୁଣିଥିଲି ଆପଣ ଗୋଟେ କୋର୍ସ କରୁଛନ୍ତି।
ହଁ। ସେଇଟା ଆମକୁ ମାଗେଣା କିନ୍ତୁ ମାନେ ପ୍ରୋଭାଇଡ କରାହେଇଛି, ସେମତି କିଛି ପଇସା ଦଉନୁ, ମାଗେଣା ପୁଣି ସିଏ ତମୁକୁ କୋର୍ସ ସରିଲା ପରେ ଗୋଟେ ଚାକିରି ବି ଦଉ ଉଚନ୍ତି, ମାନେ ଗୋଟେ କହନ୍ତିନି ଭଲ ଗୋଟେ ସୁଯୋଗ ମିଳିଚି ଆମକୁ ସେଇଭଳିଆ।
ଆଚ୍ଛା। ସେଥିରେ ଆପଣ କଣ କଣ ସବୁ ଶିଖୁଛନ୍ତି କହିଲେ?
ଫାଷ୍ଟ ତ ଆମକୁ ସ୍କେ ଗୋଟେ ସ୍କିଲିଙ୍ଗ କୋର୍ସ ଦେଇଥିଲେ ଫାଉଣ୍ଡେସନଟା, ଦେନ୍ ସେକେଣ୍ଡ ଥିଲା ସେଥିରେ ସ୍ପୋକନ୍ ଇଂଲିଶ ବି ଆଡ୍ ଥି ଲା। ତାପରେ ଏବେ କମ୍ପୁଟର ନଲେଜ ଉପରେ ଆମକୁ ଦଉଛନ୍ତି। ତାପରେ ସେଠି ବହୁତ ଆକ୍ଟିଭିଟିଜ୍ ହଉଚ୍ ଚି, ଯୋଉଥେରେ କି ମାନେ ଇଣ୍ଟରଭ୍ୟୁରେ କେମିତି ଫେସ କରିବ, କଣ କେମିତି କଥା ହବ, ତାପରେ କମ୍ୟୁନି କେସନ ସ୍କିଲ୍ କେମିତି ରହିବ ତମର, ତାପରେ କନ୍ଫିଡେନସ୍ କେମିତି ରହିବା ଦରକାର ସବୁ ଏମିତି ଶିଖା ହଉଚି ଆଉ। ଯୋଉଟା କି ଇଂଲିଶ ଲେବୁଲ ବି ତମର ଜିରୋ ଥିଲେ କିଛି ତ ଗୋଟେ ଇମ୍ପୃଭ୍ ହଉଚି।
ଆପଣଙ୍କର ମ୍ୟାଡାମ କଣ କଣ ସବୁ ଇମ୍ପୃଭ୍ ହେଲାଣି? ଯେ ଆପଣଙ୍କୁ ଲାଗୁଛି ଏଇଟା
ହଁ ମୁଁ ତ ଅ ମାନେ ପବ୍ଲିକ୍ ସ୍ପିକିଙ୍ଗ ପୁରା ଜିରୋ ହିଁ ଥିଲି, ଉମ୍ ମୁଁ ସେଥିରେ ତ ମୁଁ ଦେଖିଆକୁ ଗଲେ କିଛି ତ ମୋର ଗୋଟେ ଇମ୍ପୃଭ୍ ହେଇଛି ଯେଉଁଥିପାଇଁ କି ମୁଁ ଆଜିକି ମାନେ ପବ୍ଲିକ୍ ସ୍ପିକିଂରେ ଟିକେ ଏ ମାନେ ଲୋକମାନଙ୍କ ଆଗରେ କିଛି ତ କହିପାରୁଚି ଆଗୁରୁ ବହୁତ ଡରୁଥିଲି, କଣ କେମିତି କଥା ହେବି? ମୋତେ ବହୁତ ଡର ଲାଗେ କି ନା ନା ମୁଁ କଥା ହେଇ ଇପାରିବିନି ଏଇଆ ଭାବେ, କିନ୍ତୁ ଏବେ ନା ନା କଥା ତ ହେଇପାରିବି ବଟ୍ କିନ୍ତୁ ଆଗରୁ ଯେମିତି ଡର ଥିଲା ଆଉ ସେ ସେତେବେଳେ ନାହିଁ ଏତେ। ଯେତେ ବଡ ଲୋକ ହଉ ତାଆଗରେ ଫେସ୍ କରି କଥା ହେବାଟା ଆଗରୁ ତ ଡର ଥିଲା, ଏବେ ଯାହା ବି ହେଲେ କିଛି ଟିକେ କ ସେଗୁରା କଟିକି ତାଙ୍କ ସହ କଥା ହେଇପାରିବି ଏୟା ହିଁ ଭାବୁଚି।
ଆଚ୍ଛା। ଆଉ ମ୍ୟାଡାମ ଆପଣ କଣ ପଢିଛନ୍ତି କହିଲେ?
ମୋର ତ ଯେହେତୁ କମର୍ସ ବ୍ୟାକଗ୍ରାଉଣ୍ଡ ଥିଲା ମୁଁ ପ୍ଲସ୍ ଟୁ କମର୍ସ କରିଥିଲି ଦେନ୍ ପ୍ଲସ୍ ଥ୍ରି ମୁଁ ବିକମ୍ କରିଥିଲି ଆମର ବିକମ୍ ରେ ସବୁ ସବଜେକ୍ଟ କମ୍ପଲ୍ସରୀ ଥିଲା। ଯେମତି ଆର୍ଟ୍ସ ସାଇନ୍ସ ରେ ଥାଏ କି ମାନେ ଗୋଟେ ଅନର୍ସ ନିଅନ୍ତି ଯୋଉ ଟାଇପର ଆଉ ଆପଣ ତ ଜାଣିଥିବେ ତା ଉପରେ
ହଁ-ହଁ କୁହନ୍ତୁ।
ହଁ। ତ ସେମତି ଆମର ସେମତି କିଛି ନଥାଏ ଆମର ସବୁ କମ୍ପଲ୍ସରୀ ଥାଏ ଯେମିତି କି ଆକାଉଣ୍ଟ ଉଣ୍ଟିଂ ହଉ ଆଁ ବି ଏମ୍ ଏସ୍ ହଉ ମାନେ ବିଜନେସ୍ ମ୍ୟାଥମେଟିକ୍ ହଉ କି ମ୍ୟାନେଜମେଣ୍ଟ ଉପରେ ରେ ହଉ କି ଲ ଉପରେ ହଉ ମାନେ ଇନକମ୍ ଟ୍ୟାକ୍ସ ଉପରେ ବି ହଉ ଏଗୁରା ସ ସବୁ କମ୍ପଲ୍ସରୀ ଆମର କିଛି ବି ଗୋଟେ ନଥାଏ କି ତମେ ଏଇ ଅନର୍ସ ନେଇଛ ମାନେ ଏଇ ହିସାବରେ ପଢିବ। ବାର ଅଛି ନା ସେମତି ଆମର କିଛି ନଥାଏ ଆଉ ଆମର ଯେହେତୁ ଆ ଏବେ ତ ଏ ନି ପି ହେଇଗଲାଣି ଚାରି ବର୍ଷ ହେଇଗଲାଣି କିନ୍ତୁ ଆମର ସେତେବେଳେ ତିନ୍ ସରିଲାଣି ହଁ-ହଁ ସରିଲାଣି।
ଆଚ୍ଛା ଆ ଯେହେତୁ ଆପଣ
ଯେହେତୁ ଆପଣ ହୁଁ କୁହନ୍ତୁ ଆଜ୍ଞା କୁହନ୍ତୁ।
ମୁଁ କହିଲି ଯେହେତୁ ଆପଣ କମର୍ସ ପଢିଚନ୍ତି ବୋଲି କହୁଚନ୍ତି ଆଁ ତ ଆପଣ ଉଁ ଆ ପରେ କଣ କରିବେ ବୋଲି ଭାବିଚନ୍ତି?
ଦେଇଛନ୍ତି ମୋର ତ ଯେହେତୁ ଏମ୍ ବି ଏ ପାଇଁ ଇଚ୍ଛା ଥିଲା ତ ଏ ବର୍ଷଟା ନ କରିକି ଗୋଟେ ଫାର୍ଷ୍ଟ କିଛି ଗୋଟେ ଚାକିରି କରେ ଆଁ ଫା-ଫାଇନାନ୍ସିଆଲି ବି ଟିକେ ଷ୍ଟ୍ରଙ୍ଗ ହୁଏ ଦେନ୍ ପ ପଇସା ଟିକେ ହେଲେ ଆର ବର୍ଷ ଓଜେଇ ପକେଇବି ତାପରେ ଏମ୍ ବି ଏ କରିବି। ଆଉ ସେମତି ପଇସା ପାଖରେ ହେଲେ ଏମ୍ ବି ଏ ଟା ଆର ବର୍ଷ କରିବି ଆଉ ଏ ବ ବର୍ଷ ଟିକେ ଚାକିର ହେଇକା ଦେଖିକି କରିବି ଟିକେ ଭଲସେ। ପଇସା ପତ୍ର ହେଲେ ଆର ବର୍ଷ ଠୁ ଏମ୍ ବି ଏ କରିକି ବ୍ୟାଙ୍କିଙ୍ଗ ପାଇଁ ପ୍ରିପେୟାର ହେବି ଆଉ।
ଆଚ୍ଛା ତାହେଲେ ଆପଣଙ୍କର ବ୍ୟାଙ୍କ ରେ ଜବ ପାଇଁ ଆପଣ ଇଚ୍ଛା ଅଛି ଆପଣଙ୍କର।
ହଁ।
ତାହା ହେଲେ ଏବେ ଆପଣ କୋଉ ଭଳି ଜବ କରିବାକୁ ଚାହୁଁଛନ୍ତି ବର୍ତ୍ତମାନ।
ବର୍ତ୍ତମାନ ମତେ ବ୍ୟାଙ୍କ ରେ ଇଚ୍ଛା ଅଛି ବଟ୍ କିନ୍ତୁ ଯେହେତୁ ଆମେ ବ୍ୟାଙ୍କିଙ୍ଗ ପାଇଁ ପଢ଼ିନୁ ତାପରେ ତ ଆମକୁ ଯଦି ବି ଏବେ ମିଳିବ ଫ୍ରସର ହିସାବରେ ତ କଣ ନର୍ମାଲି ସେଲସ୍ କି ଫିଲ୍ଡ ୱର୍କିଙ୍ଗ ମିଳିବ ତ ସେଥିପାଇଁ ଚଳିବ ବଟ୍ କିନ୍ତୁ ତା ଆଗରୁ ଯଦି ମତେ କିଛି ଆଇଟି ସେକ୍ଟର୍ ହଉ କି କରପଲ୍ ମାନେ କର୍ପୋଲ ଲାଇନ ସେଗରୁ ମତେ ଟିକେ ଭଲ ହବ ବି। ବିପିଓର୍ ଲାଇନ୍ ହେଗା
ଆଚ୍ଛା ଆଁ ସେଥିରେ ଅପ୍ ଆପଣ କେମିତି ଜବ ଚାହୁଁଛନ୍ତି ଯେ ଆପଣ ଏଇ କାମ ଟା କରିପାରିବେ ବୋଲି।
ଆ କରିପାରିବେ ବୋଲି ଆମକୁ ଯେତିକି ଆମ ମାନେ ଗୋଟେ ମାସ ଭିତରେ ଯେତିକି ବି ଆମକୁ ସେ ଶିଖେଇଛନ୍ତି ତ ଆମେ ସେଇ ଭିତରେ ଜାଣିଛୁ କି ହଁ ଏତେ ତ ଯାହାବଲେ କିଛି ତ ଗୋଟେ ଶିଖିଛ। ତ ଆମେ ହଁ କରିପାରିବୁ ସେତିକି କନଫିଡେନ୍ସ ଅଛି ଆଉ। ଆଉ ଟଟାଲ ତ ଯାଇକି ଖାଲି ଟାଇମ ୱେଷ୍ଟ କରିନଥିଲୁ ନା ଆମକୁ ମାମ୍ ସାର୍ ବହୁତ୍ କିଛି ଶିଖେଇଛନ୍ତି। ମାନେ ଆମର ଜିରୋ ଲେବଲ ରୁ ଯାଇଥିଲୁ ଯେତେବେଳେ ସେ ଆମକୁ କିଛି ତ ଶିଖେଇଛନ୍ତି ସେଥିପାଇଁ ଏବେ ଭାବୁଛୁ ହଁ କରିପାରିବୁ।
ଆଚ୍ଛା ବୁଝିଲି ଆଁ ତାହା ହେଲେ ଆପଣ ଏବେ କୋଉ ଟାଇପ ର ଜବ୍ ଚାହୁଁଛନ୍ତି ଯେ ମୁଁ ଏଇଭଳିଆ ପୋଜିସନ ହେଲେ ମୁଁ କାମ କରିବି।
ପଜିସ ଯେହେତୁ ଆମେ ଫ୍ରେସର ଅଛୁ ଆ ନର୍ମାଲି ବ୍ୟାକଗ୍ରାଉଣ୍ଡ ଦେଖି ଖିବାକୁ ଗଲେ ଗ୍ରାଜୁଏଟ୍ ଗୋଟେ ତ ଆମେ ଏଇ କର୍ପୋରେଟ୍ ଲାଇନ ରେ ହୋଉ। କିଛି ନହେଲେ ବ୍ୟାକ୍ ଅଫିସ୍ ଏଜିକ୍ୟୁଟିଭ୍ ହଉ କି ଆଚ ଏ କି ଏମତି କିଛି ଆସିଷ୍ଟାଣ୍ଟ ବାଲା ଏମତି ବି ହୋଉ
ଆଛା ବ୍ୟାକ୍ ଅଫିସ୍ ମାନେ ଆପଣ କଣ ସିଷ୍ଟମ୍ ରିଲେଟେଡ୍ କାମ କରିବେ ବେ ନା ସେଲ୍
ହଁ ସିଷ୍ଟମ୍ ରିଲେଟେଡ୍ ହିଁ ଡାଟା ମାନେଜମେଣ୍ଟ ହେଇକା।
ଆଛା ଆଛା ଆଛା ମ୍ୟାଡ଼ାମ ଆପଣଙ୍କର ତ ମାନେ ସିଷ୍ଟମ୍ କାମ ପାଇଁ ଟାଇପିଙ୍ଗ୍ ସ୍ପିଡ୍ ର ମିନିମମ୍ ତ ଥାର୍ଟୀ ଦରକାର୍ ଥିବ ତ ଆପଣଙ୍କ ଟାଇପିଙ୍ଗ ସ୍ପିଡ୍ କେତେ ଅଛି?
ସ୍ପିଡ୍ କେତେ ଅଛି? ଆଁ ବର୍ତ୍ତମାନ ତ ଟାଇପିଙ୍ଗ୍ ସ୍ପିଡ୍ ଏଇ ପାଖାପାଖି ଟ୍ବେଣ୍ଟି ହିଁ ଅଛି। ମୁଁ ଏବେ ସବୁବେଳେ ଡେଲି ଟାଇପିଙ୍ଗ୍ କରୁଛି ସେଠି ଆମକୁ ଆମ ମ୍ୟାମ୍ ଟାଇପିଙ୍ଗ ଡେଲି ଦେଉଛନ୍ତି କିଛି ପାଞ୍ଚ ମିନିଟ୍ ହୋଉ କି ଦଶ ମିନିଟ୍ ହଉ ତୁମେ ଟାଇପିଂ କର ଆଉ ଡେଲି ହିସାବରେ ତ ମୁଁ ଯେତେବେଳେ ମାନେ ଆଉ ମାସେ ପରେ ତ ଆମକୁ ସିଏ ଦେବେ ନା ତ ସେତେବେଳେ ଯାଇକି ଆମେ ହଁ ମୁଁ ଭାବୁଚି କି ହଁ ହେଇଯାଇଥିବ ପାଖାପାଖି ଟ୍ବେଣ୍ଟି ଫାଇଭ ଉପରେ ହେ ଏଇୟା ହବ ହିଁ ଆମେ ଭାବୁଚୁ।
ଆଛା ହଁ ଆଛା ମ୍ୟାଡ଼ାମ ଅ ଯଦି ଆପଣଙ୍କୁ ଗୋଟିଏ ସେଲ୍ସରେ ଜବ ମିଳିବ ତାହେଲେ ଆପଣ କଣ ଜବ କରିବେ ସେଲ୍ସ ରେ
ସେଲ୍ସ ରେ ମିଳିଲେ ତ କରିବି ମାନେ ଏଇ ବ୍ୟାଙ୍କିଙ୍ଗ ଲାଇନ୍ ଏରିଆ ଇଏରେ ହଁ କରିବି କିଛି ତ ଜବ ମାନେ ଏମତି ଇଏ ଭାବିବା କଥା ନ କି ନା ଖରାପ ବୋଲି ଛୋଟରୁ ମଣିଷ ବଡ ହେଇଥାଏ ସେଇଭଳିଆ ମୁଁ କରିବି କିଛି ଖରାପ ଭାବିବିନି କିଛି ବର୍ଷ ଏ ଗୋଟେ ତ ଏକ୍ସପିରିଏନ୍ସ ମୋ ପାଇଁ ହେଇଯିବ ନା ସେଠ ମୁଁ ଗୋଟେ ତ ମୁଁ ଯାହାବି ମିଳିବ କରିବାକୁ ଚାହିଁବି କିଛି ଖରାପ ନାହିଁ।
ଏ କଥା ଟା ନା ଆପଣ ପୁରା ଠିକ୍ କହିଛନ୍ତି କାହିଁକି ନା କୌଣସି ବି କାମ ଛୋଟ କି ବଡ ହେଇନଥାଏ। ଆମେ ସେ କାମକୁ ଯେମିତି ନଜରରେ ଦେଖିବା ଆମକୁ ସେ କାମଟା ସେମିତି ଦେଖ ଯିବ ଆମକୁ ତ କାମ କର ରିବାର ଅଛି ସେଇଟା ଛୋଟ ହୋଉ କି ବଡ ହୋଉ ଆମେ ଛୋଟ କାମ ଆମ କଲେଜ କିଛି ନା କିଛି ଶିଖିବା ନା।
କିନ୍ତୁ ସେଇଟା ଲୋକ ବୁଝନ୍ତିନି ଭାବନ୍ତି କି ହଁ କୁହନ୍ତୁ
ଆସୁନ୍ତୁ ଧର ଆପଣଙ୍କୁ ଗୋଟେ ଜିନିଷ ସେଲ କରିବାର ଅଛି। ତାହେଲେ ଆପଣ ଆପଣଙ୍କ କଷ୍ଟମର୍ସକୁ ମାନେ କେମିତି ସେଇଟା ସେଲସ୍ କରିବେ?
ମାନେ କିଛି ପ୍ରଡକ୍ଟ ହିସାବରେ ହଁ ତ କିଛି ପ୍ରଡ ପ୍ରଡ଼କ୍ଟ ନା କିଛି କଣ କାହା ଉପରେ କହୁନାହାନ୍ତି।
ଅ ଧର ଗୋଟେ ଆପଣ କଷ୍ଟମରକୁ ମୋବାଇଲ ଫୋନ୍ ସେଲ୍ କରିଆର ତ ଆପଣ କେମତିି ସେ ଜିନିଷଟା ସେଲ୍ କରିବେ
ଆଛା ସେ ପ୍ରଡକ୍ଟ ଉପରେ କଷ୍ଟମରକୁ କୋଉ ମାନେ ଆଇଟମ ଦରକାର୍ ମାନେ କୋଉ ପ୍ରଡକ୍ଟ ର ମୋବାଇଲ୍ ଟା ଦରକାର୍ ଦେନ୍ ତାଙ୍କ ବଜେଟ୍ କେତେ ଅଛି ସେ ସେ ବିଷୟରେ ବି ଆମର ଜାଣିବାର ଅଛି। ଆଉ ତାଙ୍କୁ କ ମାନେ ତାର କଣ କଣ ଫିଚରସ ଦରକାର ବି ତାଙ୍କୁ ଜଣେଇବାର ଅଛି। ସେ ମୋବାଇଲରେ ସେତିକି ଫିଚର୍ସ ଅଛି କି ନାଇଁ କି ଭଲ କି ନାଇଁ ଆମକୁ ତାଙ୍କୁ ବି ଜଣେଇବାର ଅଛି। ତ ଦେନ୍ ତାଙ୍କ ଇଚ୍ଛା ଯଦି ହବ ତ ସେ ପ୍ରଡକ୍ଟ ସେଲ କରିପାରିବୁ ଆମେ। ଆଉ ତା ତାଙ୍କୁ ଭଲସେ ବୁଝେଇବାର ବି ଅଛି ତାଙ୍କ ସହ ତାଙ୍କ ରିଲେଟେଡ଼୍ ତାଙ୍କୁ କଣ ପ୍ରୋବ୍ଲେମ୍ ହେଉଛି ମାନେ କଣ ପାଇଁ ଫୋନ୍ ନେବେ ଦରକାର ହେଲା ତାଙ୍କୁ ସବୁଠୁ ଜାଣିବାର ଅଛି। ଜାଣିଲା ପରେ ତାଙ୍କୁ ଆମେ ସେଲ୍ କରିପାରିବୁ।
ଆଛା ମ୍ୟାଡାମ୍ ମାନେ ଗୋ ଜଣେ ଜଣେ କଷ୍ଟମର୍ ଥାନ୍ତି ଯୋଉ ମାନଙ୍କର କିଛି କିଣିବାର ନଥାଏ, ସେମାନେ ବାସ୍ ଏମିତି ବୁଝିବା ପାଇଁ ଆସିଥାନ୍ତି। ତ ସିଏ ଯେତେବେଳେ ଆପଣଙ୍କୁ କ୍ୱେଶ୍ଚିନ୍ କରିବେ, ଆପଣ କେମିତି କଣ ବୁଝେଇବେ।
ହଁ ସେଇଟା ତ ଆମେ ଜାଣିଛୁ ପ୍ରାୟ କଷ୍ଟମର୍ ଏମିତି ଆସନ୍ତି ଆମେ ଦେଖିଛୁ ପ୍ରାୟ ଟାଇମ୍ ଜାଗାରେ ବି ନାଇ ସମସ୍ତଙ୍କ ତ କଥା ହେବାର ହିଁ ଆମର ଅଛି କିଛି ସମ କଷ୍ଟମର୍ କହନ୍ତିନି
ଆପଣ ଜାଣିଥିବେ ଯେ କ ଷ୍ଟମର୍ଟା ନା ନବନି କେବଳ ବୁଝିବା ପାଇଁ ଆସିଛି ତ ସେଇ ଟାଇମ୍ ର ମାନେ ସେ କଷ୍ଟମର୍ ସହିତ କେମିତି ବ୍ୟବହାର ଦେଖେଇବୁ ବୁଝ୍
ବ୍ୟବହାର ତ ଭଲ କରିବା ଦରକାର କାହିଁକି ନା କଷ୍ଟମର ହଉଛନ୍ତି ଭଗବାନ ସଦୃଶ। ତ ସେଥିପାଇଁ ତାଙ୍କୁ କଷ୍ଟମରଙ୍କୁ ଭଲ ଭଲ ସେ କଥା ହେବାର ଅଛି ତାଙ୍କୁ ଭଲସେ ବୁଝେଇବା ସେ ବିଷୟରେ କଣ କଣ ଫିଚର୍ସ ଅଛି ଆଉ ଯଦି ତାଙ୍କ ଇଛା ହବ ତ ନେବେ ନ ନହେଲେ ନାଇ ଆସିବେ ବୁଲିବାକୁ ହଁ ଆମେ ସେଇଟା ଜାଣିଛୁ ବଟ୍ ସେ ଯଦି ଆମ କଥାରେ ବୁଝିପାରିଲେ ତାଙ୍କୁ ଇଛା ହେଲା ଉମଁ ଆଁ ଆମ କଥାଟା ତାଙ୍କୁ ଭଲ ଲାଗିଲା ତ ଗୋଟେ ଗୋଟେ ସେଇଠି ହଁ ଭଲ ଲାଗିଲା ନାଇ ଆଙ୍କ ଠିକ ନେବା ଦରକାର ଏହା ହିଁ ଭାବନ୍ତି ତ ସେଇ ଭଳିଆ ତାଙ୍କୁ ଆମେ ବୁଝେଇବାର ଅଛି ଆଉ।
ଆଚ୍ଛା ମ୍ୟାଡ଼ାମ୍ ମୁଁ ରଖୁଛି ଆମେ ପରେ କଥା ହବା।
ହଁ ହଁ ନିଶ୍ଚୟ ନିଶ୍ଚୟ।
ଥ୍ୟାଙ୍କ୍ ୟୁ।
ଥ୍ୟାଙ୍କ୍ ୟୁ